ହାଲୋ।
ହୁଁ। କଣ କରୁଚୁ?
ଏଇ ଛାତ ଉପରେ ବୁଲୁଥିଲି ଆଉ।
ଆଉ କଣ ଖାଇଥିଲୁ?
ଏ ନାଇଁ ଯାହା ଭାତ ଖାଇଥିଲି ଖରାବେଳେ ଆଉ କିଛି ବି ଖାଇନି, ତୁ?
ମୁଁ ଖାଇଥିଲି ଭାତ ଛତୁ ଆଉ ଭଜା। ଏମିତି ସବୁ ଖାଇଥିଲି ଆଉ। ଆଉ ତମ ଆଡେ ଖରା କେମିତି ହଉଛି?
ଏତେ ଜୋରରେ ହଉଛି ଯେ ବିଶ୍ଵାସ କର ଯେମିତି ହା ଦିହ ହାତ ସବୁ ଜଳିଗଲା ଭଳିକା ମୋତେ ଫିଲ୍ ହେଲାଣି। ଜୋର ମାନେ ପୁରା ଜୋର ତ ତମ ଆଡ଼େ?
ଆମ ଆଡ଼େ ବି ତ ସେମିତି ମାନେ ବହୁତ ଜୋରେ ଖରା ହେଉଚି, ମାନେ ଘରୁ ମାନେ ଲୋକ ବି ବାହାରି ପାରୁନାହାନ୍ତି। ମାନେ ଏମିତି ସବୁ ଚାଲିଛି ଆଉ କଣ ଆଉ ମାନେ ଆମ ଗାଁ ରେ ବହୁତ ଜୋରରେ ବି ଖରା ହଉଛି ମାନେ ବର୍ଷା ବି କାଲି ଉଠେଇଥିଲା ହେଲାନି। ଏମିତି ତ ସବୁ ଚାଲିଛି ଆଉ କଣ?
ହଁ ଭାଇ ଆମ ଆଡେ ବି ସେମତି ଉଠେଇଥିଲା କିନ୍ତୁ ହେଲାନି ଠିକ ସେ।
ସେଇପା ଏମିତିରେ ବସ୍ତ ସେ ଗରମ ବି ଲାଗୁଛି ଆଉ କଣ କରିବା ଏମିତିରେ ଚଳୁଚି ଆଉ।
ହଁ ପା।
ଆଉ ସମସ୍ତେ ଭଲ ଘରେ?
ହଁ ହଁ। ଖାଲି ଜେଜେମା ଦେହ ଟିକେ ଖରାପ ହେଇଯାଇଚି, ଏଇ ଯୋଉ ଗରମକୁୁ ଅଂଶୁଘାତ ହେଇଚି।
ହୁଁ ହୁଁ ହଁ ଭଲ ସମସ୍ତେ। ଆଉ ତମ ଆଡେ ରଜ କେମିତି ହୋଉଚି?
ହଁ ଭଲ ହେଇଛି ଏଥରକ ସମ ସବୁତକ ଗାଁ ର ଝିଅ ମିଶିକି କରୁଛନ୍ତି। ପୁରା ଭଲରେ ସଜେଇ ସଜେଇକି ସବୁ ଫୁଲ ଫୁଲ ସବୁ କିଣକୁକ ଗାଣିଛନ୍ତି ସବୁ ନାଚ ପାଇଁ ଗୀତ ମ ଯ ଯୋଉ ନାଚ ବାଟି ଆଣିଛନ୍ତି ଆଉ ଯୋଉମାନେ ବାହା ହେଇ ଯୋଉ ଝିଅ ମାନେ ସେମାନେ ବି ଆସୁଛନ୍ତି ଏଥିରେ ଯୋଗ ଦୋଉଚନ୍ତି ଆଉ ପୁଅ ପିଲା ମାନଙ୍କୁ ବି ଏଥିରେ ଖେଳ ହୋଉଚି ଝିଅ ପିଲା ମାନେ ବି ଖେଳ ଅଛି ନାଚ ଅଛି ଗୀତ ଅଛି ପ୍ରାଇଜ ବି ଅଛି ପୁରସ୍କୃତ ସମସ୍ତେ ହେବେ ଚିଫ୍ ଗେଷ୍ଟ ମାନେ ସମସ୍ତଙ୍କୁ ମୁଖ୍ୟ ଜଣ କରାହେଇଛି ଯିଏକି ତାଙ୍କୁ ପୁରସ୍କାର ଦାନ ଗରିବ ସମସ୍ତେ ଅଛନ୍ତି ଆଉ ତମ ଆଡ଼େ?
ଆମ ଆଡେ ବି ଏ ବର୍ଷ ବୋହୁତ ଭଲ ହୋଉଚି ମାନେ ଗାଁ ଛୁଆସ ମିଶିକି କରୁଚୁ, ବାହାରେ ମାନେ ଯୋଉମାନେ ବାହା ହେଇଛନ୍ତି। ତାଙ୍କ ମାନଙ୍କୁ ବି ଡାକିଚୁ। ମାନେ ବୋହୁତ ଚାହୁଁଛୁ ଆମ ଗାଁ ଟା ଟିକେ ଡେ ଡେଭଲପ ହଉ ବୋଲି। ତାପରେ ଏମିତି ଚାଲିଛି ଆଉ ଏମିତି ତ ସବୁ କଥାବାର୍ତ୍ତା ହେଇଛୁ କାଲି ବି ମିଟିଙ୍ଗ ହୋଉଥିଲା। କାଲି ବି ମିଟିଂ ହବ ମାନେ ଟେଣ୍ଟ ବିଷୟରେ କଥା ବ କେମିତି କଣ ମାରା ହବ ବୋଲି। ଆଉ ଏମିତି ସବୁ ଚାଲିଛି ଆମ ଆଡେ ବି ତିନି ଦିନ ଫଙ୍କସନ ହବ ତିନି ଦିନ ଭୋଜି ଦିଆହବ। ଏମିତି ସବୁ ଚାଲିଚି ଆଉ। ଆଉ ତମ ଆଡେ କଣ ଖବର ଆଉ?
ହଁ ବୁଲ କିନ୍ତୁ ଏତେ ଯୋ ଗରମ ହଉଛି କାହାକୁ କିଛି କାମ କରିବାକୁ ଇଚ ଇଛା ହୋଉନି ପୁଣି ଜେଜେମା ଦେହ ଖରାପ ହେଇଥିଲା। ତାମଙ୍କର କଣ ସ୍କୁଲ ଟା ନା ବନ୍ଦ ଅଛି ବୋଲି ନ ବାପା ହଇରାଣ ହେଇଥାନ୍ତେ। ତା ମାମା ତାଙ୍କ ମାଆଙ୍କର କର ଏପଟ ସ୍କୁଲ କୁ କାମ କର। ପୁଣି ଇଲେକ୍ସନ ଟାଇମ ରେ ସେ ଯୋଉ ଘର ଘର ବୁଲିକି କାମ କରୁଥିଲେ। ମାନେ ସବୁଆଡୁ ହେଇଯାଇଥିଲେ ବାପା ମାନେ ଏଇ ପୁଣି ଯୋଉ ରେଟ ରେ ଦେହ ହାତରେ ସବୁ ଉଠି ଉଠା ଯାଉଛି ସବୁ ଗରମ ନାଲି ନାଲି କହନ ଆଉ ଆମ ସାନ ଭାଇ ନାହିଁ ସେ ପଳେଇଚି ହସ୍ ଅଛି ତାର ଇଏରେ ମାନେ ହଷ୍ଟେଲ ଅଛି ତାର ସାଙ୍ଗମାନଙ୍କ ସହ ସେଠି ସେଠି ଯୋଉ ଗରମ ହୋଉଚି ତାହା ହାତରେ ବି ଘିି ଉଠି ଯାଇଚି। ତ ଭଲ ଲାଗୁନି ଆଉ ତମର ତମ ପୁଅ। ହଁ ହଁ ନିହାତି। ଆମେ ମଝି ରଜ ଦିନ ଯିବୁ କାରଣ ପଥମ ରଜ ଦିନ ତ ସବୁତକ ଝିଅ ଏକାଠି ହେଇକି ଟିକେ ଯାହା ହେଲେବି ବୁଲାବୁଲି କରିବେ। ସେଠି ଖେଳାଖୁଳି କରିବେ ସେକେଣ୍ଡ୍ ରଜଦିନ ଫ୍ରି ହେଇକି ମିଶିକି ଯିବୁ ଆଉ
ହଁ ଆସିବ ବୁଲିକି ଦେଖିକି ଯିବ ଆଉ ଏ ବର୍ଷ ବି ଭଲ ବି ହଉଚି ମାନେ ଦୋଳି ଭୋଳି ପ କା ହଉଚି କାଠ ଆସ୍ତିନି ଆମର ଆଜି ବନ୍ଦବୀ। ଏମ୍ତି ତ ମିଟିଂ ଚାଲିଛି ଦେଖିଆ କଣ ହଉଛି ଆଉ ଆଜି ମାନେ ମିଟିଂ ବି କରୁଥୁଲୁ ମାନେ ଡେକୋରେସନ୍ ପାଇଁ ସବୁ ଦେଖୁଥୁଲୁ ମାନସ୍ ସବୁ ପୁରା ବହୁତ ଭଲ ଭଲ କରିବି ବୋଲି ଭାବୁଛୁ ସବୁ ଝିଅ ମାନେ ବି ପଇସା ଦେବେ ନା। ଆଉ ଯେମ୍ତି ଭଲ ହବା ଦର୍କାରେ ଏମ୍ତି ସବୁ ଚାହୁଁଚୁ ଆଉ। ଆଉ।
ଆଉ ଏଇନା କିଛି ଖାଇନୁ।
ନା ଏଇନା କିଛି ଖାଇନି ଯାହା ଖାଇଥିଲି ସକାଳେ ଆଉ।
ଅହ ସକାଳେ କଣ ମାନେ କଣ ଯୋଉ ଓ ହେଲ୍ଦି ଜିନିଷ ନା ଖାଇଚୁ ଚାହା ଫାଆ ଚାହା ବିସ୍କୁଟ୍ ହେର୍କା।
ନା ମୁ ଚାହା ବ୍ ଚାହା ପିଏନି ମାନେ ବିସ୍କୁଟ ବି ମୋର ଏ ଏତେ ପସନ୍ଦ୍ ବି ନୁହଁ ଭାତ ଖାଇଥିଲି ଗାଧେଇକି ଆଉ।
ହଁ ଏକାଥରେ ଆଉ, ଗରମ ହଉଚି ପଖାଳ ବି ଖାଇଥିବୁ।
ହଁ ଗରମ୍ ମାନେ ମାନେ ଘରେ ବି ପଶି ହଉନି କି ଶୋଇ ହଉନି। କି ଭଲରେ ମାନେ ନିଦ ବି ଲାଗୁନି। ମାନେ ମୁଁ ରାତିରେ ବି ଟିକେ ଠିକ୍ ରେ ଶୋଇପାରୁନି ମାନେ ଏତେ ଜୋରରେ ଗରମ୍ ଯେ। ଟିକେ ଯଦି ବର୍ ର୍ଷା ହେଇଚାନ୍ଦା ବି ଭଲ ହୁଅନ୍ତା। ବର୍ଷା ବି ହଉନି।
ହଁ ପା ଆଜି
ଆଉ କଂ କରିବ।
ଉଠେଇ ଭାବୁଥିଲି, କିନ୍ତୁ ଫୋନ ଦେଖେ କେମ୍ତିଆ ପାଗ ଯେ ଏଠି ହବନି ବୋଧେ ଆଉ।
ହଁ ବା ମୂଳରୁ ତ ବର୍ଷା ମାନେ ଉଠେଇଚି ମାନେ ପଳଉଚି ହେଲେ ହଉନି। ହେଇଯାଆନ୍ତା ଲୋକଙ୍କର ଅଧା ମାନେ ଜୀ ଜୀବନ ଯୋଉ ଏତେ ଯାଉଛି ହାରିବିି ମାନେ ବହୁତ୍ ଲୋକ ଏ ମରିଗଲେଣି।
ହଁ ବା ଏ ଯାହା ଯେତ୍କି ଯାହା ଘରେ ବୁଢା ବୁଢ଼ୀ ଅଛନ୍ତି ସେମାନେ ତ ଆଉ ଇଏ ସହିପାରିବେନି ନା ତାକୁ ପୁରା ତା ଦେହରେ ଗରମ ପଶିବା ମୁଣ୍ଡ ଗରମ ପଶି ଆସି ଇଏ ହଉଛି ଆମ ସାନ ଝିଅ ଦେଖେ ତାଠି ତାର କଣଟା ଭୂତ ପାଇଁ ହଉଚି କି ମୁଣ୍ଡରେ କଣ ପଶିଯାଇ ଛି ବୋଲି ଗରମ ହଉଚି ତା ମୁଣ୍ଡ ସେମିତି ପାଞ୍ଚ ଛଅ ଦିନ୍ ହେ ହେଲା ବିନ୍ଧୁଛି ଯେ। ତାକୁ ଡକ୍ଟର ପାଖକୁ ଦେଖେଇ ପ ନେଇକି ତଥାପି ତା ଦେହ ଠିକ୍ସେ ଠିକ୍ ଭଲ ହଉନି। କଣ କରିବି ପୁଣି ଆଜିଟା ମୁଣ୍ଡ ଇନା ବିିନ୍ଧିଲାଣି ଏଇନା ପୁଣି ମାମା ଯୋଉ କହିଥିଲେ କରିବା ପାଇଁ।
ଲ ଲଙ୍କା ପାଁସ୍ଟା ପୋଡନ୍ତିନି କି ସେଇଟା ପୋଡିକି ଦେଖିବେ ଆକ୍ଚୁଆ ଯଦି ଗନ୍ଧେଇଲା ଦେନ୍ ଜାଣିବୁ ଯେ ମାନେ କିଛି ନାହିଁ ଯଦି ନଗନ୍ଧେଇଲା ଜାଣିବୁ ଯେ ଭୂତ ଅଛି ତ ସେଇଟା କହିଥିଲେ ଆଇ। ମଁ ଆଇ କହିଥିଲେ ମୋ ମାମା କ ମାମ ସେଟା କରିଥିଲା କାଲି କରିଥିଲା ଯେ ଗନ୍ଧେଇଲାନି ତ ତା ଦେହରେ ଭୁ ତ ଥିଲା ବାପା କହିଲାଠୁ ଜଣେ ଝାଡ଼ିଲେ ପୁଣି ଆଜି ବି ବାପା ନେଇ ଯୋଉ କହୁଛନ୍ତି ଦେଖିବା ମାମା କହୁଚି କର୍ଦବା ଯଦି ହେଲା ଜଣା ପଡିବ ଆକ୍ଚ ତା ଦେହରେ ଅଛି ନା ନାହିଁ। କଣ ତାକୁ କରୁଛି କିଲି ବିଲି ତା ଆଖି ତଳ ଫଳ ସବୁ କଳା ପଡିଗଲାଣି କଣ କହିବ।
ହୁଁ ଏମିତି ତ ମୋର ବି ଦେହ ତ ଏମିତି ଖରାପ ହୁଏ ମାନେ ଯେ ତେ ବି ଦେଖେଇଲେ ଏମ୍ତି ଆଜି ବି ମଙ୍ଗଳବାରେ ମାନେ ଝାଡ଼ିଲେ ବି କାପିବନି।
ଆଉ
ନା।
ହେନ୍ତି ଅଛି କି ମଙ୍ଗଳବ ଝରିଲେ କାପିବନି। କାଲି ରାତିରେ କଣ କାପି ଦେଇଥିଲେ। କା ରାତି ଫୁଣି ଆ ସକାଳେ କହିଥିଲେ ଝାଡିବା ପାଇଁ ବାପା ଯାଇଥିଲେ କେନ୍ଦୁପଡା ସେ ଏ କଣ ହଉଛି କେ ଜାଣି? ଠିକ ସେ ତ କେହି ଜାଣି ନା ହେଲେ।
ଖରା ବି କେମତି ହଉଛି ନା ସେଥି ଯୋଗୁ ବେଶୀ ବି ଏମିତି ତରେ ଦେହ ତ ଯାହା ଯା ଏମିତି ଖରାକୁ ଯୋଉ ଗରମକୁ ବେଶୀ ଦେହ ବିରକ୍ତିଆ ଲାଗିକି ମାନେ ବେଶୀ ସିଏ ଚିଡି ଚିଡା ଲାଗିବ।
ହଁ ବା।
ଆଉ ତମ ଆଡେ ହଉଛି ସବୁ କେମିତି ଚାଲିଛି ତ ଭଲ।
ହଁ ଭଲ ଏଇତ ଖରା ଦିନେ ଯେମିତି ଭଲ
ତମ ଆଡେ ରଜ ମହୋତ୍ସବ କୋଉଠି କରୁଚ।
ଆମର ତଥ୍ୟଶିଳା ବୋଲି ଗୋଟେ ସ୍କୁଲ ମାନେ ଥିଲା ସେଇଟାରେ ସେଇ ଯୋଉ କୋ ଘରଟାରେ ସଜାସଜି କରିକି ଡେକୋରେସନ କରିକି ଭଲରେ କରିକି କିରିବୁ ଆଉ ଅ ସବୁ ତ ପରିଷ୍କାର କରିଦେଇଛି ଖାଲି କାଠ ଆଣିବା ପାଇଁ ଆଣିଲେ ସବୁ ଦୋଳି ଫୋଳି ଇଏ ହବ ସଜା ହବ ଆ କିଛି ହେଇନି ପଇସା ତ ଦିଆ ହେଇଚି ସେ ଆସିଲେ ପଇସା ତାର ପେମଣ୍ଟ କ୍ଲିୟର କରିକି ତାଙ୍କର ଆଣାଉଣି କରିବେ ଆଉ। ପୁଣି ପଛ ପଟ ବାଗ୍ରାଉଣ୍ଡଟା ଯେମିତି ସଜା ହବ ସେଟା ପୁଣି ଗାଁରେ ମିଶିକି ପୁଅ ପଇସା ଆଦାୟ କରାହେବ ଗାଁ ପାଖରୁ ହେଟା ଶୁକ୍ରବାର ଦିନ କଥା ହେଇଚୁ ସବୁ ଝିଅ କରିବୁ ବୋଲି।
ତାପରେ ତ ଅ ଝିଅ ତ ଅଧା ମ୍ୟାରେଜ କରିସାରିଲେଣି କହିଚୁ ସମସ୍ତଙ୍କୁ। ତାଙ୍କ ଖୁସି ଆଉ।
ହଁ। ସେମାନେ ହଁ ଯାହାହେଲେ ବାହା ହେଲେଣି ଶାଶୁଘର ଅଛନ୍ତି ସେ ଫେରେ ପରମିସନ ପାଇଲେ ଆସ ସିବେ କି କଣ ସେଟା ସେ ଜାଣିଥିବ ନା ଆଉ।
ହଁ ତାଙ୍କର ପୁଣି ଆ ଏବେ ଏବେ ନୂଆକୁ ପିଲା ଛୁଆ ହେଇଛି ସେମାନେ ତାଙ୍କ କଥା ବି ଦେଖିବେ କିଏ କୋଉଠି ଛୁଆ କାନ୍ଦିଲେ କୋଉଠି ଛାଡ ଆଉ କଣ କରିବା ସେ ତ ମା ନା ତାଙ୍କ ମନ ତରଳିବ ସେ କୁଆଡେ ଦେଇକି ବୁଲିବ ସେ ଆଉ ତାଙ୍କ ଖୁସି ଆଉ। ଫୁଣି ତା ଶାଶୁଘର ଯଦି ତାକୁ ଛାଡ଼ୁନଥିବେ ସେ କଣ ଝଗଡ଼ା କରିକି ଆସିବ। ସେଠି କି କାମ ହେଇଥିବ ସେ ଆଉ ଥୋଡିନା ଝିଅ ହେଇକି ଆସିବ। ସେ ବୋହୁ ହେଇକି ଆ
ସେଇବା। ତାପରେ ଆଉ ମାନେ ଖରା ବି କେମିତି ହଉଛି ଛୋଟ ଛୁଆଙ୍କୁ ବି ଧରିକି ବି କୁଆଡେ ଯିବ।
ଖରା ଜୋ ଆଉ ତୋ ଦେହ ଠିକ ଅଛି ତ।
ଏମିତି ଟିକେ ମଝିରେ ମଝିରେ ଖରାପ ହେଇଯାଉଛି ଭଲ ବି ଲାଗୁନି। ସେ ଯୋଉ ମୁଁ ବି ଏବେ ଯାଇଥିଲି ମେଡ଼ିକାଲ ସାଲାଇନ ଲଗେଇକି ଆସିଥିଲି ମୋ ଦେହରେ ଏମ ମିତି ସବୁ ଚାଲିଛି ଆଉ ମୋର ବି ଏମିତି ମୁଁ ସେଇ ଡରେ ଇଏ ହୁଏ ଖୁଣିକିଆ ହୁଏ ବୋଲିକି ମୁଁ ବି ଏମିତି କେତେଥର ହେଇଛି ମୋ ଦେହ ବି ମୁଳରୁ ମାନେ ଭଲ ହୁଏନି ମାସେ ଦେଢ ମାସ ପରେ ଯାଇକି ମୋ ଦେହ ଭଲ ହୁଏ ଏବେ ଦିନେ ବି ଖରାପ ହେଇଥିଲା।
ଅ ହଁ। ଦେଖା ଦେଖିବା ଆମ ଝିଅର ଆଜି କଣ ହଉଛି ରାତିକୁ ଜଣା ପଡ଼ିବ। କାହିଁକି ନା ମୁଣ୍ଡ ଜୋରେ ବିନ୍ଧିଲାଣି। ଦେଖୁନୁ ଭୂତ ସବାର ହେଲେନୁ ମୁଣ୍ଡଟା ଜୋରେ ଉଁ ବିନ୍ଧା ହୁଏ ନି କି? ସେଇଟା ତାର ହୋଉଛି ଭାରି ଭାରି ଲାଗୁ କ ମାଡି ମାଡି ପଡୁଛି ତାର ସେ କାନ୍ଦିକି ଘର ପୁରା ଫଟେଇ ସାଇଲାଣି ଆଉ କିଛି ନାହିଁ ଘର ଘର ହେଇକି ଦେଖିଆ କଁ ହୋଉଛି। ତାର କମି ଯାଇଥିଲା ଆଜି ସକାଳୁ କମି ଯାଇଥିଲା ଫୁଣି ଏଇନା ହେଲାଣି ସନ୍ଧ୍ୟା ଟାଇମ ନା କାଳେ ଫୁଣି ରହିଯାଉଛି କଣ ହବ କେଜାଣି ଦେଖିଆ ଆଉ ଜଣା
ବେ ସନ୍ଧ୍ୟା ଟାଇମ ରେ ତ ବେଶୀ ହୁଏ ଆଉ କଣ କି ସନ୍ଧ୍ୟା ଟାଇମ ରେ ବେଶୀ ପୁରା ମାଡି ମାଡି ପଡିକି ମାନେ ଅବାଗିଆ ଲାଗିବ ତମୁକୁ ଉଠି ବସି ବି ପାରିବନି କିଛି ନାଇଁ। ମାନେ କିଛି ବି ଭଲ ଲାଗିବନି ହୋଉ ମୁଁ ରଖୁଛି ମୁଁ ତମୁକୁ ପରେ କଲ କରିବି।
ହୋଉ ହୋଉ ହୋଉ ରଖ।